ହଁ କହ କଣ କରୁଥିଲୁ?
ଏଇ ଛାତରେ ବସିଥିଲି ଆଉ କଣ କରିବି ତୁ କଣ କରୁଛୁ?
ହଁ ମୁଁ ଏଇ ଏମିତି ଶୋଇଥିଲି ଆଉ ଆଉ ଖାଇସାରିଲଣି।
ହଁ ତୁ
ହଁ ମୁଁ ବି ଯାଇ ଖାଇସାଇଲିଣି ଆଉ।
ହଁ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ଏମିତି ସବୁ ମାନେ ଶୋଇକିନି ଗଢୁଚନ୍ତି ଆଉ।
ଓହୋ ଆଉ ଦେହ ଭଲ ଅଛି। ହ୍ୟାଲୋ
ହଁ କହ।
ହ୍ୟାଲୋ
ହଁ କହୁନୁ।
ଆରେ ହଁ କ କଣ ଆଉ ଘରେ ସବୁ କେମିତି ଅଛ।
କଣ କହିଲୁ?
ମୁଁ କହିଲି ଘରେ ସବୁ କେମିତି ଅଛ।
ହଁ ଘରେ ସବୁ ଭଲ ଅଛନ୍ତି ଆଉ। ଆଉ ତମ ଘରେ କେମିତି ସବୁ ଅଛନ୍ତି।
ହଁ ଭଲ ଅଛନ୍ତି ସବୁ ଆଉ।
କଣ
ଆଉ ତମର ସେପଟେ ବର୍ଷା ହଉନି।
କଣ କହିଲି ଆମ ଘରେ। ହଁ ଆମ ଘରେ ସେ ସବୁ ଭଲ ଅଛ୍ ଅଛନ୍ତି ଏରା ସମ ଅଲଗା ଟିକେ ସିଜନ୍ ଚେଞ୍ଜ ହଉଛି ତ ଥଣ୍ଡା ମାନେ ଥଣ୍ଡା ମଣ୍ଡା ଟିକେ ହଉଛି। ଟିକେ ଥଣ୍ଡା ଜର ହେଇଯାଇଛି ଆଉ।
ହଁ ଏଇଟା ତ ହବ ସେଇରା।
ଆଉ ତମରେ ତୋ ବାବା ହରିକାଙ୍କ ଦେହ ସବୁ ଭଲ ଅଛି?
ହଁ ଭଲ ଅଛି।
ହୁଁ।
ହଉ ତୋ ପାଠ ପଢା କେମିତି ଆଉ ରଥଯାତ୍ରା ପ୍ଲାନିଂ କଣ ଅଛି ବୁଲି
କଣ କହିଲ? ଶୁଭୁ ନାହିଁ ପବନ ହଉଛି ବୋଲିି ସେଇଟା ତମର ନା କଣ ସେ ପବନର ଆବାଜଟା ହଉଛି।
ରଥଯାତ୍ରାରେ ପ୍ଲାନିଂ କଣ ଅଛି ତମର?
ନାଇଁ ରଥଯାତ୍ରା ପ୍ଲାନିଂ କିଛି ଏମିତି କିଛି ନାଇଁ ଆମ ଗାଁରେ ତ ସେ ରଥ ଯାତ୍ରା ହୁଏ ମୁଁ ସେଇରା ଦେ ଏ ସେଇଟା ତ ଆମ ଗାଁରେ ଆମେ ସେ ତରେ ବସି ଦେଖୁ ଆଉ ଆଉ ସେମିତି କିଛି ପ୍ଲାନିଂ ନାହିଁ।
ପୁରୀ ଫୁରି ଯିବାର ନାଇଁ?
କଣ?
କଲି ପୁରୀ ଫୁରି ଯିବାର ନାଇଁ?
ଆଉ ତମେ କୁଆଡେ ଯାଉଛ ରଥଯାତ୍ରା ପ୍ଲାନିଂ କରିଛ?
ମୁଁ ମହାରାଷ୍ଟ୍ର ଯାଉଛି।
ରଥଯାତ୍ରାରେ ମହାରାଷ୍ଟ୍ର ଯିବ କିଏ ଫ୍ୟାମିଲି ସବୁ ଯିବ?
ହଁ।
ଆଉ ତମେ ଆସ କେ ଗୋଟେ ପୁରୀ ଯିବା ଠାକୁର ଆସନ୍ତୁ ଆଉ।
ହଁ ମୁଁ ମହାରାଷ୍ଟ୍ର ହିଁ ବୁଲିକି ଆସି ତାପରେ ମୁଁ ଭାବିଛି କେଦାରନାଥ ଯିବି ବୁଲି ଏ କେଦାରନାଥର ବନ୍ଦ ହେଇଯିବଣି ଖୋ ହଁ ଖୋଲି ଖୋଲିଛି ନା କଣ ହେଇ ହଁ ଖୋଲିଗଲାଣି ଶ୍ରାବଣ ମାସ ଆଇଲାଣି ହଁ ଶ୍ରାବଣ ମାସ ଆଇଲାନି ମାନେ ଖୋଲି ଯାଇଥି
ତମେ ବୋଲବମ ଯାଅନିି ଶ୍ରାବଣ ମାସରେ?
ନା ନା ମୁ ଚାଲିପାରେନି। ଆଉ ମୋର ଆଇଁଷ ନ ଖାଇଲେ ମୋର ଜୀବନରେ ଆଗକୁ ମୁଁ ବଢି ପାରିବିନି ମୋ ସେଇଭଳିଆ ପରିସ୍ଥିତିରେ।
ହ ହଁ ଆମେ ବି ଏଥର ଭାବିଥିଲୁ ଟିକେ ବୋଲବମ୍ ଯିବୁ ବୋଲି କିଏ ଯିବ ଦେଖି ଗାଁରେ ତ ଯାଆନ୍ତି
ହଁ। ହଁ
ତମେ ଏଥରେ ଚାଲ ବୋଲବମ ଆମେ ତ ଯିବୁ ଚାଲିଲ।
ନା। ବିନା ଆଇଁଷ ଯଦି ମାସଟେ ଆଇଁଷ ନଖାଇବି ମୁଁ ପାଗଳ।
ଓହୋ ଆଉ ତମ ତମ ଭଉଣୀ ଭାରିକା ସବୁ କଣ କରୁଛନ୍ତି?
ମୋ ଭଉଣୀ ହେରିକା ମୋ ଭଉଣୀ ତ ଯାଇଛି ଭାରି ଭୁବନେଶ୍ୱର ଯାଇଛି ତା ସାଙ୍ଗ ମାନଙ୍କ ସହ ବୁଲାବୁଲି କରିବା
ତମେ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନାଇ ଯାଇନି ମୁଁ।
କଣ କହିଲ?
ନା ଯାଇନି ଆଉ।
ହ ଆଉ କନ୍ୟାର ହରିକ ସବୁ କଣ କରୁଛନ୍ତି?
କେହି ନାହାନ୍ତି ବୋଧେ?
ଆଉ ତମର ସେପଟେ ରାମିଳା ଫାମିଳା ହଉଛିି ଟି?
ହଁ ହଉଛି ଆଉ ହଁ ହଉଛି।
ତମେ ରାମୀଳା ଫାମିଳା ସବ୍ ଦେଖିବାକୁ ଯାଅ ବୋଧେ ତମ ଘରେ ସବୁ?
କ କହିଲୁ?
ତମ ଘରେ ସବୁ ରମିଲା ଫାମିଲା ଦେଖିବାକୁ ଯାଅ?
ହଁ ଆମ ଘରେ ସବୁ ଦେଖିବାକୁ ଦେଖିବାକୁ ଯାଉ
ହୁଁ ହୁଁ।
ଟିକେ ବର୍ଷା ପକାଉଥିଲେ ଟିକେ ଭଲ ଲାଗୁଥିଲା ଏବେ ଖରା ହେଲା ଟିକେ ଗରମ
କ କହିଲ?
ମୁଁ କହିଲି ବର୍ଷା ହେଲେ ଟିକେ ଭଲ ଲାଗୁଥିଲା ଖରା ହେଲା ଟିକେ ଗରମ ଲା
ହଁ ବା ଦେଖୁନୁ ଖ ମାନେ ଦି ଚାରି ଦିନ ହେଲା ବର୍ଷା ହଉଥିଲା କେମିତି ଖରା ହଉଛି।
ଭଲ ବର୍ଷହଉଥିଲା ଟିକେ ଭଲଲାଗୁଥିଲା ଖରା ହେଲାବେଳକୁ ପୁରା ଗରମ ଲାଗୁଛି।
ତାହେଲେ ଏମତିରେ ଘରୁ ବାହାରିବାକୁ ଇଚ୍ଛା ହଉନି ବର୍ଷା ହଉଛି ଖରା ହେଲେ ଟିକେ ଘରୁ ବାହାରିବାକୁ ଇଚ୍ଛା ହଉନି। ଖରା କାଟୁଛି। ଆଉ କଣ ଖାଇଥିଲ ଆଜି ଦିନରେ?
ମୋର ତ ଖାଇବା ଲେଟ ସବୁବେଳେ ଆଉ।
ହୁଁ ହୁଁ ଆଉ କଣ ରୋଷେଇ ଅଉ ସୋମବାର ସାଧା ହେଇଥିବ ଆଉ।
ହଁ ସେଇଆ। ମୋର ତ ସବୁବେଳେ ଭେଜ ନନଭେଜ ଆଉ ମୋର ସା ଭେଜ ହିଁ। ଗଳେନି। ଖଇବା ନାଇଁ ନାଇଁ ସୋମବାର ଖାଏନି।
ହୁଁ। ହ ଆମର ବି ସେଇଆ ଆଜି ସୋମବାର ସାଧା ହେଇଛି ଆଉ ଆଉ ବେଶି କିଛିତ ହେଇନି।
ସୋମବାର ତ ସାଧା ସମସ୍ତଙ୍କ ଘରେ ଆଉ ସୋମବାରେ କିଏ ନନଭେଜ ଖାଏକି?
କଲେଜ
ହଁ କଲେଜ ଯାଉଥିଲି। କଲେଜ ଯାଉଥିଲି ଆଜି କଣ ପାଇଁ କେଜାଣି? କଣ ଅଛି କେଜାଣି କଲେଜରେ ମୁଁ ବି ଜାଣିିନାହିଁ। ଆଜି ସବୁ କଲେଜ ସ୍କୁଲ ହେରାସବୁ ଛୁଟି କାହିଁ ଅଛି କେଜାଣି?
ହଁ ହଁ।
ଆଜି ସବୁ ଛୁଟି।
ହଁ ହଁ ଅ ବର୍ଷା ତ ହଉଛି ଯୋଉ ଭଳିଆ ଆଉ ବାହାରକୁ ଯିବାକୁ ଇଚ୍ଛା ତା ଧିରେ ପୁଣି ଖରା ହେ ଷ୍ଟାର୍ଟ ହେଇ
କ କହିଲ?
ମୁଁ କହିଲି ଯାହା ବର୍ଷା ତ ହଉଥିଲା। ଏ ଖରା କେତେ ଜୋର ହଉଛି ଗରମ ଲାଗିଲାଇଁ।
ହଁ ସେୟା ବା। କଣ ପାଇଁ ବି ଆଁ ହା। ଛୁଟି ଅଛି ମୁଁ ବି ଜାଣିନାହିଁ। କଣ ପାଇଁ ଛୁଟି ଦେଇଥିବେ? ସବୁ ଇଏ ମାନଙ୍କରେ ବି ଛୁଟି। ମାନେ କଣ କହିଲ? ଷ୍ଟାଫ ମାନଙ୍କର ବି ସମସ୍ତଙ୍କର ଛୁଟି।
ତମର କଲେଜ ଛୁଟି ଅଛି?
କଣ କହିଲ?
ତମ କଲେଜ ଛୁଟି ଅଛି?
କଲେଜ?
କଲେଜ ଛୁଟି ଅଛି?
ସେ ହଁ ଆଜି କଲେଜ ଛୁଟି ଅଛି। ଏ କାଲି ରାତିରେ ଗ୍ରୁପରେ ମେସେଜ ଆସିଥିଲା କି କଲେଜ ମାନେ ଖୋଲା ଅଛି। ତାପରେ ରାତି ଏଗାରଟା ସାଢ଼େ ଏଗାରା ବେଳେ ମେସେଜ କଲେ କି ନାଇଁ କଲେଜ ସବୁ ଛୁଟି ଅଛି ବୋଲି।
ହୁଁ, କାଇଁ ଛୁଟି ଅଛି?
କଣ କହିଲ?
ମୁଁ କହିଲି, କାହିଁକି ଛୁଟି ଅଛି?
ହଁ ସ୍କୁଲ ବି ଛୁଟି ଦେଇଦେଇଛନ୍ତି କାହିଁକି?
କାଇଁ ଛୁଟି ଦେଇଛନ୍ତି?
ହଁ ହଁ ତମ ଛୁଟି, ମୁଁ ଆଜି ପଚାରିଥିଲି, ଆମ ଘରେ ଯୋଉମାନେ ସ୍କୁଲ ଯାଉଛନ୍ତି, ସେମାନଙ୍କୁ ପଚାରିଥିଲି। ସେମାନେ କହିଲେ ନାଇଁ ସବୁ ସ୍କୁଲ ବି ଛୁଟି କଲେଜ ବି ଛୁଟି। ମୁଁ ଭାବିଲି ବର୍ଷା ପାଇଁ। ବର୍ଷା ତ ବର୍ଷା ବି ଦି ତିନି ଦିନି ହଉଥିଲା କଲେଜ ଖୋଲା ଥିଲା। କି
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ବର୍ଷା ବି ଏଡେ କେଡେ ଜୋରେ ଉଠେଇକି ଆସିଲାଣି।
ହଁ ବର୍ଷା ତ ହବ ଆଉ। ଆଉ।
ହଁ ଆଉ କଣ ଖା ଖାଇବ କେତେବେଳେ? ତ ଚାରିଟା ବାଜିଲାଣି।
ଖାଇବେ ଆଉ ଟିକେ ପରେ ଆଉ।
ଆଉ ଘରେ ତମ ଭାଇ ଭରିକା ସବୁ କଣ କରୁଛନ୍ତି?
ସେ ସବୁ ତ ଘରେ ହେଲେ ଶୋଇଛନ୍ତି ଆଉ।
ହଁ ତମର ଆମିଳା ଫାମିଳା ହୁଏ ପା।
ହଁ ଆମର ଆମିଳା ହୁଏ।
ହୁଁ ହୁଁ।
ତମର ସେପଟେ?
ହ ହଁ ଆମର ଏପଟେ ହୁଏ। ମାନେ ଆମ ଗାଁ ଲୋକ, ମାନେ ନିଜ ଗାଁ ଲୋକ କେହି ଶିଖି ନାହାନ୍ତି। ନା ଅଲଗା ଗାଁ ରୁ ଆସି, ତମ ଗାଁ ର କରୁଥିଲେ ମୁଁ ଯେ ଜାଣିଛି। ତମ ଗାଁ ତମ ଅଭି ଭାଇ ଜଣେ ସିଏ କିି ଇନ୍ଦ୍ରଜିତ ହେଇଥିଲେ।
ଆମ ଘରେ ସମସ୍ତେ।
ହଁ ଥରେ ଇନ୍ଦ୍ରଜିତ ବଧ ହେଇଥିଲା। ସେ ଆସିକି କରୁଥିଲେ ମୁଁ ଜାଣିଛି।
ହଁ କରନ୍ତୁ ଆମ ଘରେ ସମସ୍ତେ।
ଆଉ, ଆଉ ଏ ବର୍ଷ କିଛି ଯା ବ ଆର ବର୍ଷ ଯାତ୍ରା ଭାତ୍ରା ହବନି?
କଣ କହିଲୁ?
ଆର ବର୍ଷ କିଛି ଯାତ୍ରା ପରିକା ହବନି?
ହଁ ହବ ଆଉ। ହେଇନି ଆର ଏଥର ତ ହେଇଯାଇଛି। ଆରଥର ଅଛି। ଭଲ।
ଆଉ
ଆସୁନୁ କେବେ ଆମ ରାମବେଳାରେ ଦେଖିବା।
ତମ ଅମିଳା କୁ।
ହଁ।
ହଁ ଯିବି। ତମ ରାମିଳାକୁ କେବେ ଗୋଟେ ଯି
ମାନେ ଏତେ ଜୋର ଖରା ହଉଛି ମୁଁ ବ ଛାତରେ ବସିଥିଲି ପୁରା ତାତି ଗଲି।
ହଁ ସେଇ ଆଉ ରିଜିନ୍ ତ ହଉଛି। ଖରା ଖରା ଖରା ପାଇଁ ଖରା ହେଲାଣି ତ କୁଆଡ଼େ ଭାରି ବି ହଉନି ଏମତି ଗରମ ଲାଗୁଚି ବର୍ଷା ହେଲାଠୁ ତ ଛାଡ଼ କଣ ଆଉ କହିବି କୁଆଡ଼େ ବି ଘରୁ ବାହାରି ହଉନି।
ଅତ କଥା ଆଉ।
ବର୍ଷା ହେଲେ ବାହହାରକୁ ବାହାରିିବନି ଖରା ହେଲାଠୁ ମୁଣ୍ଡ ମୁୁଣ୍ଡ କଣ ହେଇଯାଉଛି।
କଣ କହିଲୁ?
ଏ ଖରା ହେଇଲାଠୁ ମୁଣ୍ଡା ଗୁଣ୍ଡେ ବିନ୍ଧା ହଉଛି ବେସି।
ହଁ ସେୟା ଖରା ଏତେ ଜୋର ହେଲା କଣ ପାଇଁ କିଜାଣି? ବର୍ଷା ହଇକା ହଉଥିଲା ତିନି ଚାରି ଦିନ ହେଲା ଭଲ ଲାଗୁଥିଲା ଟିକେ।
ଏ ଚା ଆଉ କଲେଜ ଫଲେଜ ବାଗେ ଯାଉଛୁ ନା ନାଇ?
ହଁ କଲେଜ ଯାଇଥିଲି ମାନେ ଯାଉଥିଲି। ଆଜି କଣ ପାଇଁ ଛୁଟି? ଛ ଅଛି କି ଜାଣ କଣ ପାଇଁ ଛୁଟି ଅଛି ମୁଁ ଜାଣିନି। ସବୁ ପିଲା କ ସ୍କୁ ସ୍କୁଲ ବି ଆଜି ଛୁଟି ଅଛି। ତମର ସେମିଷ୍ଟାର ସଇଲାଣି?
ହଁ ଆମର ସରିଗଲାଣି। ମାମାୟାର ମାମାୟାର ଜିନିଷା ୟୁଜ କରୁ?
ହୁଁ ମାମାୟର ସୁ ହଁ ମୁଁ ଆଗରୁ ଏତି ସବୁ ମାନେ ଏମତି ଯାହା ଦେଖୁଥିଲି ସବୁ ୟୁଜ କରୁଥିଲି। ମୋର ସେଦିନ ପିମ୍ପଲ ପିମ୍ପଲ ଭରିକା ହେଲା। ତାପରେ ମୁଁ ଛାଡି଼କି ଏଇ ଏବେ ଚାରି ପାଞ୍ଚ ଚାରି ତିନି ଚାରି ମାସ ହବ ହସ୍ପିଟାଲ ରୁ ଆଣିକି ଦେଖିକି ଲଗଉଛି ବା। ମାମାୟର୍ଥ ଟା ବି ଭଲ ମାମାୟର୍ଥ ଟା। ତମେ ଲଗୁ ୟୁଜ୍ କରୁଛ କି?
ନାଇଁ ମୁଁ ଭାବିଥିଲି ମାମା ତ ଲିପଷ୍ଟିକ୍ କେତେ ଗୁଡ଼ାଏ ଆଣିବି ତ।
ଓହୋ। ଡଟନ କି ଟା କଣ ଭଲ?
ହଁ ଡକ୍ଟର ନିଖିଲ ଟା ଭଲ।
ଭଲ ଯା ମୁଁ ବି ସୁଟ୍ କଲା କଲା ନହେଲେ ନାଇଁ।
ତମେ କଣ ଏଇ ଗୋଟେ ଘରକା ଶୋକଣ ଦୁ ଗୋଟେ ଭାରିଛି ସବୁ ବହୁତ ଆଡେଭାଟାଇଜି ସେଇଟା ଭଲ
ହଁ ସେଇଟା ଭଲ ସେଇଟା ମୁଁ ୟୁଜ କରୁଛି
ଆଉ ତମେ